ହ୍ୟାଲୋ
ହଁ ଲୁଖନା ଟୁ ହଁ।
କଣ କରୁଛ?
କିଛି ନାହିଁ ଜଷ୍ଟ ବସିଥିଲି ଖାଇକି ଆସିଲି ତ ଏ ବସିଛି ଆଉ। ଆ ତମେ କଣ କରୁଛ।
ଏଇ ବସିଛି ଆଉ କଣ କରିବାଆ।
ଆଉ ଖାଇସାରିଲନି।
ହଁ ଖାଇଛି।
ଆଉ ତମେ ବୁଲାବୁଲି କଣ ଯିବ ନା କୁଆଡେ?
ଅଛି ତ ସୁଇଜରଲ୍ୟାଣ୍ଡ ପ୍ଲାନ୍ କରିଛି ବୁଲିବାରେ
ଓହୋ କେବେ କଣ ଟାଇମ ଡେଟ ଠିକ କରିଛ ତମେ?
ଡେଟ୍ ନୁହେଁ ଏ କାଲିକି ବସ୍ ଟା ଯିବ ତ ଆଉ ମୁଁ ସେଇଥିପାଇଁ ଫିକ୍ସ୍ କରିଛି କାଲିକି ଯିବି ଆଉ
ଓହୋ ତାହେଲେ କାଲି ଯିବା ଆଉ ତମେ କଲେଜ ତ ଏବେ ସରିଲାଣି ଏବେ ଆଉ ତ ଏକ୍ଜାମ୍ ଦେଇଛୁ ତମେ ଏଣ୍ଟ୍ରାନ୍ସ୍ ଏଗ୍ଜାମ୍ କିଛି ଗୋଟେ
ହଁ।
ଆଉ ତାର ରେଜଲଟ୍ କେବେ କଣ ବାହାରିବ ତମେ ଜାଣିଛ।
ରେଜଲ୍ଟ୍ ତ ଏପର୍ଯ୍ୟନ୍ତ କାହିଁକି କିଛି ଡିକ୍ଲାର୍ କରିନାହାନ୍ତି କେବେ କଣ ବାହାରିବେ ଦେଖିବା ଆଉ
ଓହୋ ଆଉ କାଳେ ଆମର ଉଜେଇର ଯୋଉ ଆମ ସ୍ପସିଆଲ୍ ବାହାରିବ କାଳେ।
ହଁ ବାହାରିବ ତ
ତା ଡେଟ୍ କଣ ଜାଣିଛ କି?
ନା ମୁଁ ଜାଣିନି କେବେ କଣ ଆସିବ ମୁଁ ବି ଜାଣିନି।
ହଁ ଆଉ କଲେଜରେ କେବେ କଣ ସାର୍ଟିଫିକେଟ ଦେବେ।
ମୁଁ ଜାଣିନି କଣ କରିବା।
ତମେ ସ୍ୟୁର୍ ନାହଁ। ଓହୋ ଆଉ ସବୁ ଅନ୍ୟ ସାଙ୍ଗମାନେ କଣ କରିଛନ୍ତି ଏବେ ଜାଣିଛ।
ସବୁ ନିଜ ନିଜ ଲାଇଫ୍ ନିଜ ନିଜ ଇଏରେ ବ୍ୟସ୍ତ ରହିଛନ୍ତି ଆଉ କଣ କରିବା।
ଓହୋ ତମେ ଏବେ କଣ କରୁଛ ତାହେଲେ।
ମୁଁ ବସିଛି କେଉଁଠି ହେଲେ ସିଲେକ୍ଟ୍ ତାପରେ ମୁଁ ପଳେଇବି ଆଉ।
ଆ ମୁ ପହଲ ସପର୍ସ ଦେଖିକି ଆଉ
ହଁ।
ଜ ଲ ବେଲ
ଅଭଏଡ଼ ଦିଶ
ଓହୋ ଟକି ଅଛି ମୁ ସେବିଶ୍ୟରେ ପଚାରିବି।
ଆଉ ତୁ କୁଆଡ଼େ ଯିବାରେ ବୁଲିବା ପ୍ଲାନ୍ କରିଛୁ।
ଅ ହଁ ମୁଁ ତ ଏଇ ରିସେଣ୍ଟଲି ପୁରୀ ଯାଇଥିଲି। ଦେଖିବା ଭାବୁଛି ଏବେ କଣ କରିପାରିବି। ହଁ ଏଇଠୁ ତ ରଜ ଆସୁଛି। ଭାବିବି କଣ କରିପାରିବା ଆମେ ରାଜାଛି ତିହାସ ଭଗବାନ ଯେପର୍ଜନ୍ତ ଡାକୁଚନ୍ତି ଆମେ ଯିବୁ ଆଉ।
ଯାଅ ପିଠା ଘୁଗୁନି ଖାଅ।
ହଁ ନିଶ୍ଚିତ ନିଶ୍ଚିତ ଆମେ ଗଲେ ପୁରୀ ସମୁଦ୍ରରେ ଗା ଧେଇବୁ। ଗାଧେଇ ବହୁତ ମଜା ହୁଏ କିନ୍ତୁ ସମୁ ଆମେ ଯଉ ଯାଇଥିଲୁ ଏଥର ହନ୍ତ ଆଜ୍ଞା ଆମେ ବହୁତ ଗାଧେଇଲୁ ସ୍ନାନ କଲୁ ଆମେ। ବହୁତ ବଢିଆ ଲାଗୁଥାଏ ମଜା ଲାଗିିବ ରା
ବଢିଆ ବଢିଆ ବଢିଆ ରଜରେ ପାନ ଖାଇବ ଦୋଳି ଖେଳିବ। ପିଠା ଗୁଗୁନି ଖାଇବ ପୁରା ବୁଲିବ ଖାଲି।
ପାନ ନିଶ୍ଚିତ ଖାଇବି। ପାନ ମୁଁ ବର୍ଷକରେ ଥରେ ହିଁ ପାନ ହ।
ହଁ ହଁ।
ଏଇ ହେଲା କଥା। ଆଉ ଦୋଇ ତ ମୁଁ ଖେଳେନି କାରଣ ମୋତେ ଡର ଲାଗେ। ସେଥିଲାଗି ଟିକେ ଖେଳେ ମୁ ଯେ ମତେ ଟିକେ ଉଚ୍ଚା ରୁ ଡର ମାଡ଼େ ତ ମୁଁ ଥରେ ବାଉଁଶ ଦୋଳି ଯଉ ହୁଏ ସେଥିରେ ବସି ପଡିଥିଲି। ଜଣେ ଏମତି ପଛରୁ ଠେଲିଲା ମୁଁ ଡରିକି ମୁଁ ପୁରା ଯେମିତି ରାମଦୁଲିକ ଖେଲିଚ କେବେ ତମେ?
ଆଚ୍ଛା ଆଚଛା ଆଛା ଛା ନା ମୁଁ ରାମ ଦୋଳି ଖେଳିନି।
ସେଥିରେ ଯେମିତି ଲାଗିଥିଲା ପ୍ରଥମଥର ସେ ଏମିତି ଲାଗିଥିଲା। ବହୁତ ମୁ ଡରି ଯାଇଚି ଆପଣ କଣ ଖେଳୁନି ମୁଁ ଏବେ ବୁଲିବାର ଟ ଧ୍ୟାନ ଦେଇଚି।
ଓ ହୋ।
ଏମତି ସବୁ କଥା। ଆ ତମେ କଣ ଆଉ ବିରଜା ମନ୍ଦିରେ ଯାଇଚ ନା?
ହାଁ।
ବିରଜା ମନ୍ଦିର।
ବିର୍ଜା ମନ୍ଦିର ଯାଇନି। ଯିବା କେବେ ନା କେବେ ଆଉ।
କଣ ତ ଡେଲି ଯିବା କଥା ଘର
ଡେଲି ଘର ପାଖରେ ଯେ କିନ୍ତୁ କଣ କରିବା ଏ ସମୟ ହଉନି ବର୍ଷା ପ ହଉଚି, ତାପରେ କଣ କରିବା?
ତମେ ତ ଡେଲି ସକାଳୁ ସକାଳୁ ଉଠୁଛଠ। ାକୁର ପୂଜ କରଛୁ ଠାରୂଜା
ସକାଳୁ ମୁଁ ଉଠୁଛି ସାତଟା ଆଠଟା ବେଳକୁ ତା ପରେ ନିତ୍ୟକର୍ମ ତାପରେ ଖଟ ସଜଡ଼ା ସଜଡ଼ି ଦୁନିଆ କାମ ଆଉ
ଟା କିନ୍ତ ତମକୁ ମାନେ କରିବାକୁ ପଡିବ ନାମେ ଯେତେବେ କି କ ଜବ କର ମ ଆଉମ ତ ବାହାରେ ରହିବାକୁ ପଡିବ ଆଉମ ତ ବାହାରେ ରହିବାକୁ ପଡିବ ଯେତେବେଳେ ଜବ କରିବଳ ତ ନ
ଖରା ଯେମିତି ହେଉଛି ମୁଁ ସେନ୍ସଲେସ୍ ହେଇଯିବି
ନିଶ୍ଚିତ ଆ ଆଜି ଖରା ମନେ ପିଲ ଆଜି ଜୋର ଏଠ ବର୍ଷ ବର୍ଷା ହେଇଚି ଆମ ଆଡ଼େ
ଆଜି ସିନା ବର୍ଷ, ହଁ ଏବେ ହେଲା କାଲି କହିଥିଲା ତା ପର୍ବଦିନ ବି ହେଇନଥିଲା। ଥିଲା।
ହଁ, ବହୁତ ମାନେ ଆଜି ବିଜୁଳି ଘଡଘଡି ମରିଥିଲା।
ହୁଁ
ଏଇ ସବୁ କଥା ଆଉ ତମ ଦେଖିଚ ନା ସେମିତି ତି ନାହିଁ ଆଉ ଏବେ ଦେଖିବା କଣ କେମିତି ହଉଛି ରଜ ତ ପାଖେଇ ଆସିଲାଣି
ହଁ ରଜ ଆଉ କେଇ ଦିନ କି ଆଉ ବହୁତ କମ ଦିନ।
ଆଜି ଆସି ସାତ ଦିନ ଆଉ ସାତ ଦିନ ଆଉ ସବୁ ଡ୍ରେସ୍ ଆଣିଲଣି?
ହଁ ଡ୍ରେସ୍ ଆଣିଛି ପିନ୍ଧିକି ପୁରା ରେଡି ଆଉ।
ହଁ, ସମସ୍ତ ରେଡଡି ରହିବେ ସବୁବେଳ।
ରେଡ୍ଡି ଗେଟ୍ ବ୍ୟାକ୍। ଆଁ
କଣ ପ୍ଲାନ ଅଛି ରଜରେ
କଣ ହଉଛି ଦେଖାଯାଉ ରଜ ଆସୁ ତାପରେ ଭାବିବି
ରଜ ତ ଆସି ସାଇଲାଣି।
ନା ସେ ନାହିଁ ଇଏ ଖରା ଯେମିତି ହଉଛି କିଛି ବି କରେଇ ଦଉନି।
ଖରା ତ ହବ ତାକୁ ତ ଅଟକେଇ ପାରିବନି।
ଖରା ହବା ଠିକ ଅଛି ବଟ ରାସ୍ତାରେ ଗଛ ଫଛ କିଛି ନାଇଁ ନା ପୁରା ଖରା ଟା ପୁରା ପଡୁଛି ଆମ ମୁଣ୍ଡ ଉପରେ ଡାଇରେକ୍ଟ।
ହୁଁ, ସେ ତ ଠିକ କହିଲ ଉପର ଧର ଉପରେ ଯଦି ଆଉ ଗୋଟେ ତାଲା ବାଡ଼େଇ ଦିଅ ଖରା ହବନି
ସେଇଆ ଭାବୁଛି କରିବି ବୋଲି।
ଆ ବା ନାଁ ହୁଁ ହୁଁ ଆଉ ତମେ ଯୋଉ କରିବ କୋଉଠି କଣ ଆପ୍ଲାଏ
ଆଁ।
କୋଉ କଲେଜରେ ଏମସିଏ କରିବ ବୋଲି ଭାବିଛ?
ଆଗେ ଏକ୍ଜାମ ଦେବି ତା
ଏକଜାମ୍ ତ ଦେଇସାରିଥିବ ନା ଏକଜାମ୍ ତ ଦେଇ ଏକଜାମ୍ ବା ଦେଇଛୁ।
ଆରେ ହଁ ଦେଇଛି ପୁରା ରାଙ୍କ୍ ଆସୁ ରାଙ୍କ୍ ଏପର୍ଯ୍ୟନ୍ତ ଆସିନି ତାପରେ ଡିସିସନ୍ ନେବି।
ହଁ ମୋ ମୁଁ ହିସାବରେ ଗଭର୍ମେଣ୍ଟ୍ କଲେଜ ନା ପ୍ରାଇଭେଟ୍ କଲେଜ?
ଗଭର୍ମେଣ୍ଟ୍
ପ୍ରାଇଭେଟ୍ ରେ ତ ସମସ୍ତେ
ଆଁ-
ପ୍ରାଇଭେଟ୍ ରେ ତ କରିବାର ନାହିଁ।
ପ୍ରାଇଭେଟ୍ ରେ ବହୁତ୍ ଫିସ୍ ନୋ ଆଉ କିଛି ସେହି ଯୋଗୁଁ ଆଶା ରଖିନି।
ହଉ। ଗଭର୍ମେଣ୍ଟ୍ ରେ ତା ରାଙ୍କ୍ କେତେ? ରାଙ୍କ୍ ଗଭମେଣ୍ଟ୍
ଆଚ୍ଛା।
କେତେ?
ଆଉ ଆଉ ତୋ ବିଷୟରେ କଣ କହ? ତୁ କେବେ ବୁଲାବୁଲି କରିବୁ?
ଦେଖିଆ ଯିବା ପଇସା ହଉ ସବୁ
ତୁମର ତ ଛାଡ଼ ମୋର ଭାଇ ସୁଇଜରଲ୍ୟାଣ୍ଡ ଯିବ ଜର୍ମାନୀ ଯିବ ଲକ୍ଜମ୍ବର୍ଗ ଯିବ ହେଲା।
ନ୍ୟୁଜିଲ୍ୟାଣ୍ଡ ଯିବା ଏଥିରେ କଣ ଅଛି। ଆଉ ଚାଇନ୍ ଭଟିକାନ୍ ସିଟି କେତେ ଅଛି ପ୍ଲେସ୍ କଣ୍ଟ୍ରି ଭିଜିଟ୍ କରିବା। ମୁଁ ସେମିତି କିଛି ଭାବିନି।
ମୋର ଫେଭରାଇଟ୍ କଣ୍ଟ୍ରି ସୁଈଜରଲ୍ୟାଣ୍ଡ୍।
ମୋର ବୁଲିବାର ଇଣ୍ଡିଆ ଭିତରେ ହିଁ ବୁଲିବାର ଅଛି। ମତେ ଭିଜିଟ୍ କରିବାର ତା ପରେ କଣ ହେଲା କଣ୍ଟ୍ରି ସେମିତି କହିବାକୁ ଗଲେ ଅଛି ଏଇଠି ପ୍ଲେସ୍।
ମତେ ବି ବହୁତ୍ ଭଲ ଲାଗେ ମୋ ନିଜ ଏରିଆ ଭିତରେ ଅଛି। ଯିବି ନିଶ୍ଚିତ କିନ୍ତୁ କଣ କରିବି।
ହଁ ଇଣ୍ଡିଆ ରେ ଆଗ ବହୁତ୍
କଁ କହିଲୁ?
ଇଣ୍ଡିଆରେ ବୋହୁତ ପ୍ଲେସ ଅଛି।
ବେ ଇଣ୍ଡିଆରେ ତ ବୋହୁତ ଜାଗା ରହି ବୋହୁତ୍ ବୋହୁତ୍ ବୋହୁତ୍
ମୁଁ ସେଇଟା ଜାଣିନି ଇଣ୍ଡିଆରେ କଣ? ଏ ଇଣ୍ଡିଆ ଠାରୁ ବିଭିନ୍ନ ସବୁ ପ୍ଲେସ ଯେତି ଅଛି ବଡ଼ ବଡ଼ ଉଁ ହାଲୋ। ଏସବୁ ଲଦା ଅସ୍ ତାପରେ ଅଲଗା ଏ ରହୁଚି ଟିକେ ଉପରେ ସେ ଜାମ୍ମୁ କାଶ୍ମୀର ଆଡ଼େ।
ହଁ ଆଉ ଆଉ କୋଉଡ଼ା? ଆହୁରି ବୋହୁତ୍ ବଢ଼ିଆ ରେ ଅଛି ସାଉଥ୍ ଇଣ୍ଡିଆ ହେଇଗଲା ତାପରେ ନର୍ଥ ଇଷ୍ଟ ହେଇଗଲା।
ନର୍ଥଇଷ୍ଟଟା ଟିକେ ଅଧିକ ପ୍ଲେସେ ହୁଁ ଭଲ ହବ ଆମେ ଯାଇପାରିବା ନେପାଳ। ରେ ପାଳ ଯାଇଥିଲେ ସେଦିନ ସିଏ ମର୍ଡର ହେଇ ଯାଇଚି। ସେ ଜଣେ ଭାଇ ଥିଲେ ସେ ସେ ହୁଣ୍ଡା ସାଇନ ନେଇକି ପଳେଇଥିଲେ ଅରୁଣାଚଳ ପ୍ରଦେଶ।
ଆଁ?
ବାଇକ୍ ନେଇକି ସେ ଅରୁଣାଚଳ ତ ପ୍ରଦେଶ ପଳେଇ ଥିଲା ଆମ ଏଠୁ ଯାଜପୁର।
ଉଁ ହୁଁ।
ସେ କହିଲେ ସବୁ ସେ ଜାଣିଚନ୍ତି। ସେ କହିଲେ ନେପାଳରେ ଏଣ୍ଟ୍ରି ପାଇଁ କିଛି ଦରକାର ନାହିଁ ସେମିତି। ଖାଲି ପାସପୋର୍ଟ ଥିବ ସଇଲା ପଳେଇବୁ। ବୁଲିକି ପଳି ଆସିବୁ। ବୋହୁତ ଅଛିି ହୋଉ ଆ ରୁମ୍ ବି ଭଲ ଘର ଏଥିରେ ଏଇ ନିର୍ଦିଷ୍ଟ ରେ।
ବଢ଼ିଆ ବଢ଼ିଆ ତୁମେ କୋଉଠିକି ଯିଆ ପାଇଁ ଡ୍ରିମ୍ ରଖିଚ ପୁଣି ବାଇକ୍ ରେ?
ବାଇକ୍ ରେ ମୁଁ ଯେପର୍ଯ୍ୟନ୍ତ ନାହିଁ ଗୋଟେ ଭାବିକି ହେଲା ପରେ ମୋ ସିଚୁଏସନ୍ ଆସୁ ହୋଉ ଆଗେ।
ଡାଇରେକ୍ଟ ବୁଲେଟ କିଣିବ ପୁରା ଉଠେଇବା।
ହେ ବୁଲେଟ୍ କଥା ଏବେ କଣ ଦେଖିଆ।
ଆଉ ପାଠପଢ଼ା କେମିତି କଣ? ଚାଲଛି।
କିଛି ନାହିଁ ମୁଁ ଡେଲି ମୁଭି ଡାଉନ୍ ଲୋଡ୍ କରୁଛି ଏବେ ବି ମୁଭି ଟେ ଡାଉନ୍ ଲୋଡ୍ କରିଛି ଦେ ନିଦ ମାଇଲେ ଶୋଇ ପଡ଼ିବି ଗଲା। ମୁଭି ଟା ଦେଖିକି ଶୋଉଛି।
ଆଚ୍ଛା ହଉ ହଉ ରହୁଛି ଆଉ ହେଲା ପୁଣି କେବେ କ କଥା ହବା ଆଉ ହେଲା ହଁ ହଉ। ବାଏ।